ହ୍ୟାଲୋ।
ହ୍ୟାଲୋ।
ହଁ ମୋ ଭଏସ ଶୁଣାଯାଉଛି ତ।
ହଁ ହଁ ଶୁଣାହେଲା ଶୁଣାହେଲା କୁହ।
ହଁ ହଉ ଠିକ ଅଛି। ଆଉ କଣ କରୁଥିଲ।
କିଛି ନାଇଁ ଏଇ ଆସିଥିଲି ଟିକେ ଛାତ ଉପରକୁ ଆଉ ଦେଖିବାକୁ ଛାତ ଉପରେ ଅବସ୍ଥା କଣ।
ନେଟୱାର୍କ ଖୋଜି ଖୋଜି ଛାତ ଉପରକୁ ପଳେଇ ଲଣି ତାହାଲେ।
ନେଟୱାର୍ ଆରେ ନାଇଁ ନେଟୱାର୍କ ସେଠି ଘରେ ପାଉଥିଲା ଯେ ମୁଁ ଆସିଲି ଛାତ ଉପରେ ଆକ୍ଚୁଆଲି ଏଇ ଡ୍ରେସ ପଡା ସବୁ ଶୁଖା ହେଇଥିଲା। ତ ଆମର ଆଉ ଲାଇନ ଆସିଲା ସେଠୁ ଘରେ କହିଲେ କି ଆଉ ଛାତ ଉପରେ କା ଫ୍ୟାନ ଟା ମାରିବୁ ତଳକୁ ନେଇ ଆସିବୁ ଡ୍ରେସ ଗୁଡା ଯେତିକି ଅଛି ଆମେ ଯୋଉ ଘରେ ଶୋଇବୁ ସେଇ ଘରେ ରଖିଦବୁ।
ହଁ ସେଇଟା ବି ଭଲ କଥା।
ହଁ ସେଇଥିଲାଗି ଆସିଲି ମୁଁ କହିଲି ଏଇଠି ଏକାଥରେ କଥା ହେଇକି ଡ୍ରେସ୍ ପତ୍ର ନେଇକି ଯିବି ଆଉ।
ହଁ ଏଇ ତ ମାନେ ବର୍ଷା ଦିନ ହେଲେ ଡ୍ରେସ୍ କି ଶାଢୀ ପଟା ଶୁଖିବା ପାଇଁ ବହୁତ କଷ୍ଟ।
ହଁ ବା ତାପରେ ଭଲସେ ନ ଶୁଖିଲେ ବି ଭଲ ଲାଗିବନି ନା।
ସେଇଆ ତ। ତାର ପୁଣି ଗୋଟେ ଅଜବ ସ୍ମେଲ ଆସିବ ଆଉ ପିନ୍ଧିବାକୁ ଭଲ ଲାଗିବନି।
ହୁଁ।
ଆଉ ଘରେ ସବୁ ଶୋଇଲେଣି।
ହୁଁ ସେ ସବୁ ଉଠିକି ପୁଣି ଆଥରେ ଶୋଇ ପଇଲେଣି ମୁଁ କହିଲି ତମେ ଯାଅ ଆଉ ଯିଏ
ହୁଁ ମାନେ ପୁଣି ଉଠିକି ଆଉଥରେ ଶୋଇଲେଣି କିନ୍ତୁ ତମେ ଆଉ ଶୋଇନ।
ମୁଁ କହିଲି ବା ମୁଁ କହିଲି ତମେ ଯାଅ ମୁଁ ଆଉ ତ କାମ କରୁଛି ଏଠି ଆଉ ଆଉ ଯା ବାକି ସବୁ ଅ
ଓହୋ ହୋଉ ଆଉ।
ସବୁ ଶୋଇପଡିଲେଣି ମୁଁ ଖାଲି ଖୋଜୁଛି ଆଉ ନେଟୱାର୍କ।
ହଁ ଠିକ କଥା ଏବେ ବୋଧେ ଟିକେ ବର୍ଷା କମିଛି କି କଣ ନା।
ହଁ ହଁ ଏବେ କମିଛି।
ହୁଁ ସକାଳୁ ପକଉଛି ଆଉ।
ବର୍ଷା ସ ସନ୍ଧ୍ୟାବେଳେ ପୁରା ମାନେ ଏତେ ଜୋରେ ହେଲା ଏତେ ଜୋରେ ହେଲା ମାନେ ଆଉ ମାନେ ପୁରା ମାନେ ଭାବି ହବନି ଏତେ ସ୍ପ୍ରି ହେଲା ତାପରେ ଘଡଘଡି ମାରିଲା।
ହଁ
ସନ୍ ସକାଳୁ ଘଡ ଘ ଘଡ ଘଡି ମାରୁନଥିଲା ନା ସକାଳୁ ସେମିତି ହଉଥିଲା ଏ ଆମର ଏ
ହଁ ସକାଳେ ଖାଲି ସେମିତି ହଉ
ହୁଁ।
ଏଇ ରାତି ଆଡୁଆ ବୋଧେ ଟିକେ ଜୋର ସେ ମାନେ ଘଡଘଡି ମାରିଲା।
ହୁଁ।
ହଁ ସେତିକି ବେଳେ ଟିକେ ନେଟୱାର୍କ ଡାଉନ ହବାର ଲାଗିଲା।
ତାପରେ ଏମିତିରେ ଯୋଉ ନେଟୱାର୍କ ଟା ପାଉଛି ନା।
ହଁ। ବର୍ଷା ହେଲେ ସେ ଯୋଉ ଇନ୍ଦ୍ରଧନୁ ରେନବୋ ତମେ ଦେଖିଛ କେବେ?
ହଁ।
ମୁଁ ବି ଦେଖିଚି ବଢିଆ ଲାଗେ ନି ସେଇଟା?
ବଢିଆ ଲାଗେ ମୁଁ ଥରେ ଯାଇକି ବାରବାଟୀ ଷ୍ଟାଡିୟମ୍ ଏ ଯୋଉ ପାଣି ପାଖରେ ବସିଥିଲି। ସେଇପଟେ ଯୋଉ ପୋଡାଯାତ୍ରା ପାଖରେ ସେଇଠି ଆମେ ବ ସେଇଠି ପୁରା ଇନ୍ଦ୍ରଧନୁ ପୁରା ପଡିଲା ମୁଁ ଦେଖୁଚି ପଡିଚି କେମିତି।
ବଢିଆ ଦେଖାଯାଏ ସେଇଟା ମାନେ ପୁରା ସୁନ୍ଦର ଦେଖାଯିବ।
ଉହୁଁ ଭାଇ ବିଲ ରେ କି ପାଣି? ପୁରା ପୁରା ରାତିରେ ବି ପୁରା ଧଳା ଧଳା ଦେଖାଯାଉଛି।
ବିଲରେ?
ହଁ।
ଓହୋ ଉଁ। ଅ ଧାନ ଗୁଡାକ ନଷ୍ଟ ହେଇଯିବ ସବୁ।
ହୁଁ ରାତି ପୁରା ପାଣି ପୁରା ଜିଳି ଜିଳି ହୋଉଚି।
ସେଇ ବିଜୁଳି ଘଡ଼ଘଡ଼ି କିନ୍ତୁ ଭାରି ଡେଞ୍ଜର କେଉଁଠି ପଡ଼ିବ ଯଦି ଗଲା ପୁରା।
ହଁ ବା ଏବେ ଆଗରୁ ଯେତିକି ପଢୁନଥିଲା ଏବେ ସବୁ ପଡୁଚି।
ହଁ ଗଛ ଫଛ କିଛି ନାଇଁ ପଡିଯାଉଛି ଆଉ କଣ?
ହୁଁ ହୁଁ। ଆଉ ତମେ ରୋଷେଇ ଫୋଷେଇ କଣ ଜାଣିଚ?
ନା ନା ମତେ କିଛି ଜଣା ନାହିଁ ମୁଁ ଖାଲି ଖାଇବା ଜାଣିଚି।
ଖାଇବା ଜାଣିଚ ତ?
ହଁ। ଖାଇବାରେ ନନ୍‌ଭେଜରେ ମୁଁ ବେଶୀ ଖାଏ ପୁରା ଚିକେନ୍‌।
ଚିକେନ୍‌ ଏଇନା ସମସ୍ତଙ୍କର ଫେବରାଇଟ୍ ନା।
ହଁ ଏବେ ଟିକେ ବହୁତ ଜଣ ଚିକେନ୍ ଖାଉଛନ୍ତି। ତାପରେ ମା ଛଅ ଟା ମତେ ମାଛ ଟା ଖାଲି ଭଜା ହେଲେ ଭଲ ଲାଗେ ଆଉ ତର କାରୀ ହେଲେ ଭଲ ଲାଗେନି ଅଣ୍ଡାରେ ସେମିତି ଅଣ୍ଡା ଅମଲେଟ୍ ଆଉ ଅଣ୍ଡା ମାନେ ଖାଲି ସିଝା ଅଣ୍ଡା ଭଲ ଲାଗେ ଆଉ ମଟନ ତ ବିଲ୍ ଭଲ ଲାଗେନି କି ଅଲଗା ଚିଙ୍ଗୁଡିି ମିଙ୍ଗୁଡି ଏଗୁରା ମତେ ଭଲ ଲାଗେନି ଆଉ ଭେଜ ଭେଜ୍‌ରେ ସେଇ କଣ?
ମୁଁ କହିଲି ଚିକେନ୍‌ ଟିକେ ଖାଅ।
ହଁ ଚିକେନ୍‌ ମୁଁ ପୁରା ଖାଏ।
ହୁଁ।
ମଟନ୍ ଖାଏନି ଆଉ ଭେଜ୍‌ରେ ସେଇ ପନିର୍ ଆଉ ମସ୍ମ୍ରମ୍ କୋବି ବେସନ ଏଇଗୁଡାକ ଯାହା କିନ୍ତୁ ଡାଲମା ଆଉ ସ ନ୍ତୁଳା କୁ ମୁଁ ପୁରା ନାକଟେକି ଦିଏ ମୋତେ ବିଲକୁଲ ଏତେ ଭଲ ଲାଗେନି।
ହୁଁ ଯୋଉଗୁଡା ଭଲ ସେଇଟା ତମକୁ ଭଲ ଲାଗେନି ଆ
ହଁ ଠିକ୍ କଥା ଠିକ୍ କଥା।
ମାଡ଼ ଖାଇନ ଘରେ ଏସବୁ ଜିନିଷ ନ ଖାଇଲେ?
ମାଡ଼ ମାନେ ପୁରା ବହୁତ ମାଡ ଖାଇଚି ମଝିରେ ପା ଏମିତି ଦେହ ଖରାପ ହେଇଗଲା। ବିପି ଲୋ ହେଇଗଲା ଡକ୍ଟର ସେଠୁ କହିଲେ ପରିବା ଖାଇବା ପାଇଁ। ତଣୁ ତାପରେ ଯାଇକି ମୁଁ ଟିକେ ଟିକେ ଡାଲମା ଖାଇବା ଅଭ୍ୟାସ କଲି ନହେଲେ ଡାଲମା ଯେଉଁ ଦିନ ଘରେ ହେବ ମୁଁ ସେ ସେଦିନ ଉପାସ ରହିବା କଥା ରହିବି।
ମୁଁ ତ ସେଇଥିଲାଗି ପ୍ଲାନ୍ କରେ ମୁଁ ସେଇଥିଲାଗି ଖରା ବର୍ଷା ଶୀତ କାକର କିଛି ବି ଏ ଖାତିର କରନି ଯୋଉନ କଣ ହେଇଥିବ ମୁଁ ଡାଲ୍ ମାଲମା କଥା ଭାବିଦେବି କି ଆମ ଆଜି ହେଇଛି କହିିକି ସେଇଦିନ ମୁଁ କହିବି ପଖାଳ ଆଳୁ ଖାଇବି ମତେ ଭଲ ଲାଗୁନି ମତେ ଆଜି ଦେହ ଭଲ ଲାଗୁନି ପଖାଳ ଆଳୁ ଟିକେ ଖାଇବି ପେଟ
ଓହୋ ଗୋଟେ ବାହାନା କରିଦିଅ ଆଉ।
ହଁ ମୋ ଭାଇର ମୋର ପ୍ଲାନ୍ ହଉଛି ସେଇଟା ଯୋଉନ ଆଇଁଷ ହେଇଥିବ ସେଦିନ ମାନେ ହେଇଥିବ କି ଅଣ୍ଡା ହେଇଥିବ ଆମେ ତ ମଟନ ଖାଉନା ମୋ ଭାଇର ମୋର ମଟନ ଖାଉନା। ଆମେ ଖାଲି ଚିକେନ ଆଉ ଅଣ୍ଡା ଫଣ୍ଡା ଖାଉ ତ ସିଏ ସେଦିନ ଆମର ଗରମ ଭା ତ ହେଇଯିବ ଆମର ପଖାଳ ଦରକାର ନାହିଁ କିନ୍ତୁ ଯୋଉ ଦିନ ଡାଲମା ହେଇଥିବ ଜାଣିଦେଲୁ ସରିଗଲା ଆଉ।
ଗଲା ପୁରା ସ
ଏତେ ବାହାନା
ସେ ମୋତେ ଡାଲମା ଫାଲମା ସନ୍ତୁଳା ମତେ ଜମା ଭଲ ଲାଗେନି।
ଆଉ କଣ କର ସବୁ କଣ ଖେଳ କିଛି କର ଖେଳ କି
ଖେଳେ କଣ ସେଇ ଫୋନରେ ଯାହା ଲୁଡ଼ୁ ଖେଳେ ନହେଲେ ସବୁ ଏ ସରଫର ଟେମ୍ପୁଲ ରନ୍ ଏଇଗୁରାକ ହଁ ହଁ ହଁ ହଁ ହଁ
ସି ମୁଁ ଆଜି ଇଏ ଆସୁନଥିଲା ନା ମାନେ ଏଁ ନେଟୱାର୍କ ଆସୁନଥିଲା ତ ମୁଁ ନେଟ ଫେଟ ସବୁ ତ ବନ୍ଦ ଫନ୍ଦ କରିଦେଇକି କମ୍ପ୍ୟୁଟର ସାଙ୍ଗରେ ଖେଳୁଥିଲି।
ଓହୋ ହଁ ସେ କମ୍ପ୍ୟୁଟର ତ ପୁରା ମାରିଦବ ସମସ୍ତଙ୍କୁ।
ଉଁହୁ ସିଏ ତ ବଡ଼ ପୁରା ବୋକା।
ହଁ କେତେବେଳେ କେତେବେଳେ ମାନେ ମାନେ
ସେଇଠି ସେ ଖାଉନଥିବ।
ହଁ ସେଇଆ ସେ କେବେ କେବେ ସେଇୟାଆ କରେ ସେଇଟା ବେଶୀ ମଜା ଲାଗେ। ଆଉ କଲେଜରେ ସବୁ କଣ କଣ କରିଛ ମଜାମସ୍ତି?
କଉଥିରେ?
ଏଠି କଲେଜ ରେ କଣ ସବୁ ମଜାମସ୍ତି କରିଛ?
କଲେଜରେ ଖାଲି କିଛି ନାଇଁ। ଆଁ ଟ୍ରିପ ରେ ଯାଇଥିଲୁ ଅଁ ଆଉ ଫଙ୍କସନ୍ ରେ ଆମେ ସବୁ ଥାଉ ମ ସେତିକ ବଳେ ଡ୍ୟାନ୍ସ ଫ୍ୟାନ୍ସ ଟିକେ ହୁଏ ଆମର ଅଁ କଣ ହୁଏ ଡିଜେ ନାଇଟ୍ ହୁଏ ନା ରାତିରେ କଲେଜ ରେ ତ ସେଇଠି ଫଙ୍କସନ୍ ଫଙ୍କସନ୍ ରେ ଖାଲି ଜଷ୍ଟ ଅଁ ଡ୍ୟାନ୍ସ୍। ଟ୍ରିପ ରେ ବି ଯାଇଥିଲୁ ଏଇ ବୁଲାବୁଲି କରିବାକୁ ଟିକେ ବିଚ ଫିଚ ସବୁ ସିଆଡେ ସବୁ ଯାଇଥିଲୁ।
ହୁଁ।
ପ୍ରାୟତଃ ସବୁ ଏଇଠି ଖଟି ଜାଗା ସବୁ ଆଉ ସେଇ ଏ କଟକରେ ଆଉ।
ହଁ ସେଇଟା ତ ପୁରା ଠିକ୍ ଆଉ ଟିଚର ମାନେ ତମେ ଯୋଉ ପିକନିକ ଯାଅ ଟିଚର୍ ମାନେ ତମ ସହିତ ଯାଆନ୍ତି ନା ଯାଆନ୍ତିନି?
ନା ନା ମୁଁ ତାଙ୍କୁ ନଉ ନାହିଁ।
ଅଁ ହଁ ଭଲ।
ଆମେ ଖାଲି ଯାଇଥିଲୁ ମାନେ ଆମେ ଯେମତି ସବୁ ପିଲା କଲେଜରେ ଆମ ଡିପାଟର୍ମେଣ୍ଟର ତ ସବୁ ପିଲା ଅଛନ୍ତି ନା ଯାଇ ହବ ତ ସେଥିଲାଗି ଆମ ଖାଲି ନାଇଁ କୋଡିଏ ଜଣ ଖଣ୍ତେ ଆମେ ଯେତିକି ପୁରା ସେମାନେ ସବୁ ଖାଲି
ହୁଁ ହୁଁ ଓହୋ ଆଚ୍ଛା ଆଚ୍ଛା।
ଏମିତି ସବୁ
ଭଲ ଆଉ କଣ।
ସେତିକିବେଳେ ସବୁ ଖାଇଥିଲୁ ଆଉ ତ ଆଉ କୁଆଡ଼େ ସୁଯୋଗ ମିଳିନି। ଆଉ ସେଇଭଳିଆ ଆମର ଗୋଟେ ଗ୍ୟାଙ୍ଗ ବି ହଉନି। ସେତେବେଳେ ପୁରା ବଢିଆ ଗ୍ୟାଙ୍ଗ ଥିଲା ପୁରା ମିଶି ମାଶିକି।
ହଁ ସେଇ ତ ଆଉ କଲେଜ୍ ଲାଇଫ୍ ଥରେ ସରିଗଲା ମାନେ ପୁରା ମାନେ ବୋରିଙ୍ଗ ଲାଗିବ।
ବୋରିଙ୍ଗ ମାନେ ଘରେ ବସି ବସି ପୁରା ବିରକ୍ତି ହେଇଯିବ।
ହୁଁ।
କଲେଜରେ କଣ ମାନେ ସାଙ୍ଗସାଥି ଥାଆନ୍ତି ମଜା ଲାଗେ। ମାନେ ଟାଇମ୍ ଟା କଟିଯାଏ ଜଣାପଡ଼େନି।
ହଁ। ଏ ଆମେ କିନ୍ତୁ ଏ ଆମର ଯେବେ ଫେର୍ୱେଲ ହେଇଥିଲା ପୁଅ ହଉ ଝିଅ ବହୁତ୍ ସମସ୍ତେ ।
ହଁ, ହଁ ହଁ ହଁ।
ପ୍ରା ବଣ୍ଡିଙ୍ଗ ହେଇଯାଇଥିଲା, ମାନେ ସମସ୍ତଙ୍କ ଭିତରେ ଯୋଉ
ହଁ।
କେବେ କେହିନାହାନ୍ତି ମାନେ ଆମର ଗୋଟେ ମାଇଣ୍ଡରେ ଗୋଟେ ଥିଲା କି କି ମାନେ ସେ ଆମର ସାଙ୍ଗ। ଯାହାହେଲେ ବି ଆମ ଡିପାର୍ଟମେଣ୍ଟ ର ପିଲା, ମାନେ ଆମେ କେବେ କ କଥା ବି ହେଇନଥିବୁ କିନ୍ତୁ ମାଇଣ୍ଡରେ ଥିବ ଗୋଟେ କୋଉଠି ନା କୋଉଠି ଗୋଟେ ସ
ହୁଁ ହୁଁ ହୁଁ। ମାନେ ଗୋଟେ ଆଫେକ୍ସନ ଥାଏ ଆଉ। ମାନେ କଥା ନହେଲେ କଣ ହେଲା, ଯାହା ବି ହେଲେ ଡିପାର୍ଟମେଣ୍ଟ ପିଲାଟା।
ଟୁ ଫିଫ୍ଟି ପିଲା ଥିଲୁ। ମାନେ ଦୁଇ ଶହ ପଚାଶ ଜଣ ପିଲାରୁ ପ୍ରାୟ ସମାନେ ସେ କଲେଜ ଯେତିକି ବି ଫେୟାରୱାଲ୍ ଦିନ ଯାଇଥିଲୁ ମାନେ ସମସ୍ ସମସ୍ତଙ୍କୁ ଧରିକି କାନ୍ଦିଛନ୍ତି। ମାନେ ଯିଏ ଯାହାକୁ ଚିହ୍ନି ନାହାନ୍ତି ତାଙ୍କ ମାନେ ଗୋଟେ ଏତିକି ଗୋଟେ ଇମୋସନ ଆସିଯାଇଚି ତାଙ୍କୁ ଦେଖିକି।
ସେଇ ସେଇ ଗୋଟେ ହି ଫେୟାରୱାଲ୍ ଦିନ ହିଁ ମାନେ ବହୁତ କାନ୍ଦ ଲାଗିବ, ମାନେ କୋଉଠୁ ବି କାନ୍ଦ ଆସି ଥିବ କିଛି ଜଣା ନାଇଁ।
ହୁଁ ହୁଁ।
ଆମର ବି ସେମତି ଆମ ଡିପାର୍ଟମେଣ୍ଟରେ ସେମିତି ଫେୟାରୱାଲ୍ ଦିନ ମାନେ ପୁରା କାନ୍ଦନ୍ତିି ପୁରା ଗଡିଥିଲେ ସମସ୍ତେ କିଏ କାହାକୁ ଧରିକି କାନ୍ଦିଲା ମାନେ ଆଉ ଜଣା ପଡିଲାନି।
ହଉ ଆଉ।
ହଉ ତାହେଲେ ହଉ ମୁଁ ରଖୁଚି ଆଉ।
ହଁ ହଁ ଠିକ୍।
ହଁ ହଁ।